ହାଲୋ।
ହାଲୋ ରୁଦ୍ରପୂଷଣ ଭାଇ।
ହଁ ଭାଇ।
ହଁ ଭାଇ ଶୁଭ ସଭା। ସୁପ୍ରଭାତ ଶୁଭ ସକାଳ ଭାଇ ଅଛି ଆସି ମତେ ଲାଗୁଛି ବହୁତ ହେଲାଣି। ଟାଇମ୍ ଆଉ ଶୁଭ ସକାଳ କୁ ଅଁ ହଁ ବାରଟା ପରେ ଯାଇକି। ମଧ୍ୟମ କହିପାରିବ ନାଇଁ କି ତା ପୂର୍ବରୁ ଶୁଭ ସକାଳ। ହଁ ସେଇଟା ତ ଠିକ କଥା। ଭଲ କଥା ତାହଲେ। ନାଇଁ କଣ କରିବି ଏ ଏଇ ବସିଥିଲି ଆଉ କଣ କରିବି ଖାଇ ପି ବସିଛି ସକାଳୁ ଟିକେ ଜଳଖିଆ। ଖାଇ ଦେଇଛି ଖାଇକି ବସିଛି ଆଉ କଣ କରିବି। ତମେ ଖ ନାଇଁ ପଖାଳ ଆଜି ଖିଆ ହେଇନି ପଖାଳ ଖିଆ ହେଇଥାନ୍ତା ଯେ ଆଉ ଇଏ ସ ସକାଳୁ ଟିକେ ଚୁଡ଼ା ଟିକେ ଖାଇ ଦେଇଥିଲି ତ ଚୁଡ଼ା ଯେହେତୁ ଖାଇ ଦେଇଥିଲି ଆଉ ମୋତେ ଆଉ ଭୋକ ନାହିଁ। ଏକାଥରେ ଏବେ ଯିବୁ ଟିକେ ଗାଧୁଆ ପଧୁଆ ହେଇନି ଗାଧୁଆ ପଧୁଆ ସାରିବୁ। ଗାଧୁଆ ପାଧୁଆ ସାରିଲା ପରେ ଯାଇକି ଖାଇବୁ ପଖାଳ ଆସିକି ଆଉ।
ହୁଁ ହୁଁ।
ତମର କଣ ତମେ କଣ ଖାଇଛ ସକାଳୁ ପଖାଳ ଖାଇଛ ବୋଧେ।
ସକାଳେ ପିଜୁଳି ହେରିଆ ଖାଇଥିଲି ତାପରେ ଦଶଟା ବେଳକୁ ପଖାଳ ଆଉ ଶାଗ ଭଜା ହରିଡା ଖାଇଲି।
ପଖାଳ ଆଉ ଶାଗ ଭଜା ହେଇଥିଲା ଖାଇଲି।। ହଁ ହଁ ଆ ସେଇୟା ଆଉ ସେଇଥି ପାଇଁ ପଖାଳ ଖାଇ ଦେଇଛ ତ ଏଇନା ଟୋଟାଲ ଭୋକ ନ ଥିବ ନିଦଆ ନିଦଆ ଲାଗୁଥିବ ପଖାଳ ଖାଇଲା ପରେ ତମକୁ।
ହଁ ଟିକେ ଟିକେ ନିଦ ମାରଛି ଗଧୋଇ କି ପଳେଇ ଆଇଲେ ପୁରା ଆସିବୁ ଫ୍ଲାଟ ହେଇକି ଶୋଇବୁ ଆଉ।
ଯା ହଉ ଗାଧେଇ ଏଇନା ଯିବ ବୋଧେ। କୁଆଡେ ଯିବ ମାନେ ଘରେ ଗାଧାଅ ନା କୁଆଡେ ନଦୀ ଫଦୀ ଯାଅ।
ନଦୀ କି ଯାଉ ଗୋଟା ମୋ ସାଙ୍ଗ ଟା ଯାଇଛି ଗୋଟା ଜିନିଷ ମାନେ ଆଣିବାକୁ।
ଜିନିଷ ମାନେ ଆଣିବାକୁ ନୂଆ ହାଟ ବୋଲି ଆମ ପାଖରେ ଅଛି ଗୋଟା।
ସେ ଯାଇଛି ଜଣେ ଭଉଣୀ କି ନେଇକି ଆଉ ‌।
ଓ ହୋ ହୋ ସେ ସାଙ୍ଗ ଆସିଲେ ବୋଧେ ସାଙ୍ଗର ତମର ସାଙ୍ଗ ହେଇଯିବ। ନାଇଁ କି ଗାଧେଇ ବ। ଓ ହୋ ହୋ ବୁଝିଲି। ହଁ ହଁ ଏ ସାଙ୍ଗ ସହିତ ତ ଗଲେ ଟାଇମ କଣ ଜଣା ପଡିବ କି। ସାଙ୍ଗସହିତ ଗଲେ ଟାଇମ ଜଣା ପଡିବନି। ସିଏ କୁଆଡେ ଯାଇଛନ୍ତି ଭଉଣୀ କି ନେଇ ତାଙ୍କ ଭଉଣୀ ତମ ସାଙ୍ଗର ଭଉଣୀ କି ନେଇକି ଯାଇଛନ୍ତି ସେ।
ହଁ ହଁ ହଁ।
ହଁ। ଜାଇଛନ୍ତି କଣ ଡ୍ରେସ ଘରିକା ସେ ଭୁବନେଶ୍ୱର ରେ ରୁହେ ତ ଡ୍ରେସ ‌ ଫ୍ରେସ ବୋଧେ କିଣିବାକୁ କି କଣ ଆଉ ଆଣିବାକୁ ଯାଇ ଥିବେ ଆଉ। ହ ହ ହଁ ବୁଝିଲି। ଆଉ ତମର ଯୋଉ ଖାଇଲ ପଖାଳ କିଏ ଦେଲା କିଏ ତମକୁ ତମର ଘରେ କିଏ କିଏ ଅଛନ୍ତି।
ମୋର ଦିଟା ଭଉଣୀ ଅଛନ୍ତି ଆଉ ଘରେ ଅଛନ୍ତି ବୋଉ ଅଛନ୍ତି ଆଉ ବାପା।
ଆଉ ଜେଜ ମା ଘରିକା ମୁଁ ଯେତେ ବେଳେ ଛୋଟ ହେଇଥିଲି ମରି ଯାଇଛନ୍ତି। ଆଉ ସିଏ ଆଉ ନାହାନ୍ତି ଆମେ ଆଉ। ତମ ଜେଜେ ମା ଘରିକା ବାପା ଘରିକା ଅଛନ୍ତି ନା। ହଁ ଆମର ତ ଆମର ଏଇଟା ହଉଛି କଣ। କହିଲେ ଜଏଣ୍ଟ ଫ୍ୟାମିଲି ଅଛି ମାନେ ଜଏଣ୍ଟ ମାନେ ସମେସ୍ତେ ଏକାଠି ରହୁଛୁ ବୁଝିଲ। ଆମର ଜେଜେ ମା ଜେଜେ ବାପା ତ ମଲେ ମୁଁ ଦେଖିନି ତାଙ୍କୁ ବହୁତ ମୋର ଯେତେବେଳେ। ମତେ ଯେତେବେଳେ ପନ୍ଦର ଚଉଦ ପନ୍ଦର ବର୍ଷ ଥିଲା ସେତେବେଳେ ସିଏ ଚାଲିଗଲେ। ସେତେବେଳେ ଯାଙ୍କେ ଥିଲେ ତାପରେ ତ ଆମେ ତ ଅଛୁ ଜେଜେ ମୋ ବାପା। ବାପା ଘରିକା ହେଉଛନ୍ତି ବାପା ବଡ଼ବାପା ଦାଦା ମିଶିକି ଚାରିଜଣ ଭାଇ ହେବେ। ଚାରି ଭାଇ ଅଛନ୍ତି ସବୁ ମିଶିକି ବି ଅଛନ୍ତି ତ ସେଇଥିଲେ ସେଇଆ ଆଉ ଆମର ଇଏ ଫ୍ୟାମିଲିରେ ଆଉ ତାପରେ ସବୁ ସମସ୍ତଙ୍କର ଯୋଉ ଚାରି ବାପା ବାପା ହେରିକା ଅଛନ୍ତି ତାଙ୍କର ସମସ୍ତଙ୍କର ଯେମିତି ବଡ଼ ବାପା ଯିଏ ହେଇଗଲେ ବଡ ବାପାଙ୍କର ମାନେ ଜେଜେମା ତ କେବେ ଚାଲି ବଡ ବାପାଙ୍କର ଦିଟା ପୁଅ ତୁମର ବ୍ୟାକଗ୍ରାଉଣ୍ଡରୁ କିଛି ପାଣି ସାଉଣ୍ଡ ଆସୁଛି କି ସେମିତିତଟଆ ଟାଇପର?
ହଁ ସେ
ଓ ହୋ ମୁଁ କହିଲି ଯୋଉ ଇଏ ହେଲା କଣ କି ଚାରି ଯୋଉ ବାପା ଅଛନ୍ତି ତାଙ୍କର ମାନେ ବଡ ବାପା ତାଙ୍କର ଦିଟା ପୁଅ ଅଛନ୍ତି। ତାଙ୍କ ପରେ ଯିଏ ଜଣେ ବଡ଼ ବାପା ଅଛନ୍ତି ତାଙ୍କର ବି ଦିଟା ପୁଅ ତାପରେ ତ ମୋ ବାପା ଯିଏ ମୋ ବାପା ଯିଏ ତା ଆମେ ବି ଦି ଭାଇ ତାପରେ ତା ତଳେ ଜଣେ ଦାଦା ଅଛନ୍ତି ଦାଦାଙ୍କର ଗୋଟେ ପୁଅ ଯୋଉ ସାନ ଭାଇ ଯୋଉଟା ଆଉ ଜଣେ ତାଙ୍କର ଭଉଣୀ ଗୋଟେ ଅଛି।
ହୁଁ ହୁଁ।
ଏମିତି ଆଉ ବଡ଼ ବାପାଙ୍କର ଯୋଉ ଦି ପୁଅ ଅଛନ୍ତି ତାଙ୍କର ତ ଦି ଜଣଙ୍କର ମ୍ୟାରେଜ ହେଇଗଲାଣି ଅଲରେଡି ଅ ମ ରେଜ ହେଇସାରିଛି ମ୍ୟାରେଜ ହେଲା ପରେ ମ୍ୟାରେଜ ହେଲା ପରେ ତାଙ୍କର ଦି ଜଣଙ୍କର ଗୋଟେ ଦିନରେ ହିଁ ମ୍ୟାରେଜ ହେଲା। କାହିଁକିନା ଯିଏ ବଡ଼ ବାପାଙ୍କର ସାନ ପୁଅ ଯିଏ ତାଙ୍କର ଲଭ୍ ମ୍ୟାରେଜ।
ହଁ ହଁ।
ତ ତାଙ୍କର ଗୋଟେ ଦିନରେ ମ୍ୟାରେଜ ହେଲା ଗୋଟେ ଦିନରେ ମ୍ୟାରେଜ୍ ହେଲା ପରେ ସାନ ପୁଅ ଯିଏ ସେ ଏବେ ତାଙ୍କ ଦି ଜଣଙ୍କର ଦି ଭାଇଙ୍କର ଦି ଦିଟା ଝିଅ ହେଲେଣି।
ହଁ।
ତାଙ୍କର ଦି ଦିଟା ଝିଅ ଜଣଙ୍କର ଦି ଦିଟା ଲେଖା ଝିଅ ହେଲେଣି।
ହୁଁ, ହୁଁ।
ଆଉ ଏମିତି ତାପରେ ତ ସେମିତି ତାପରେ ତା ବଡ଼ ବାପାଙ୍କ ପୁଅର ଯୋଉ ଦିଟା ପୁଅ ଥିଲେ ତାଙ୍କ ଦୁଇ ଜଣଙ୍କର ଲଭ୍ ମ୍ୟାରେଜ। ଦି ଜଣଙ୍କର ଲଭ ମ୍ୟାରେଜ ଦି ଜଣଙ୍କର ଲଭ୍ ମ୍ୟାରେଜରେ ଦି ଜଣ ଯାଙ୍କ ମାନେ ଇଏ କଲେ ମାନେ ଦୁଇ ଜଣଙ୍କର ମ୍ୟାରେଜ ସରିଲାଣି ତାଙ୍କର ଜଣ ଜଣଙ୍କର ଗୋଟେ ଗୋଟେ ପୁଅ ଅଛନ୍ତି ବର୍ଷେକର ହେଲେଣି ସବୁ ପୁଅ ଗୋଟେ ଗୋଟେ।
ଅ ହ
କିନ୍ତୁ ବଡ଼ ବାପା ପୁଅଙ୍କର ସେ ଯୋଉ ଦିଟା ଅଛନ୍ତି ଦି ପୁଅ ତାଙ୍କର ଏବେ ଝିଅ ସବୁ ହେଲେଣି ଜଣଙ୍କର ଏଇଟିଥ କ୍ଲାସ ଜଣଙ୍କର ନାଇନ୍ଥ କ୍ଲାସ। ଆଉ ସବୁ ଛୋଟ ଛୋଟ ଯିଏ ଅଛନ୍ତି ମାନେ ନବମ ଦଶମ ଅଷ୍ଟ ଅଷ୍ଟ ଆଉ ଜଣେ ଦି ଜଣ ସି ଅଛନ୍ତି ପଞ୍ଚମ ତୃତୀୟ ଏମିତି ସବୁ ପଢ଼ୁ
ତମ ଘରେ ତ କୋଡ଼ିଏରୁ ଚବିଶ ଜଣ ଭିତରେ ମତେ ଲାଗୁଛି
ହଁ ମୁଁ ତ କହୁଛି ଯେମିତି ଏବେ ଏବେ ଯଦି ଜେଜେମା ଚାଲିଗଲେ ବାପା ମା ସବୁ ଚାରିଜଣ ଚାରିଜଣ ଆଠ ଜଣ।
ହଁ।
ତାପରେ ତାଙ୍କର ହେଉଛୁ ପିଲା ଆମେ ଆଠ ଜଣ।
ହଁ।
ପିଲା ଆଠ ଜଣ ବାପା ବାପା ମାନେ ବାପା ମା ଆଠ ଜଣ ଷୋହଳ ଜଣ ହେଇଗଲୁ ଷୋହଳ ଜଣ ପରେ ଏବେ ଏବେ ବଡ଼ ଭାଇ ଦି ବାହା ହେଇଛନ୍ତି ଦି ବଡ଼ ଭାଇ ଚାରିଜଣ ବାହା ହେଇଯାଇଛନ୍ତି। ତ ଚାରିଜଣଙ୍କର ଆଉ ପୁଣି ହେଲା କେତେ ଷୋହଳ ଚାରି କୋଡ଼ିଏ ଜଣ। କୋଡ଼ିଏ ଜଣ ହେଲା ପରେ ତାପରେ ବଡ଼ ଭାଇଙ୍କର ଜଣଙ୍କର ଦିଦିଟା ପିଲା ହେଲେ ଚାରି ଜଣ କୋଡ଼ିଏ ଚାରି ଚବିଶ ଜଣ ତାତଳେ ପରେ ପୁଣି ଆଉ ଯୋଉ ଦି ଭାଇ ବାହା ହେଇଚନ୍ତି ତାଙ୍କର ଦିଇଟା ପୁଅ।
ହୁଁ ହୁଁ।
ତ ପଚିଶ ଛବିଶ ଜଣ ଆମେ ଟୋଟାଲ ଏବେ ଫ୍ୟାମିଲିରେ ଆଉ। ଆଉ ପୁଣି ଜଏଣ୍ଟ ଆଜ୍ଞା।
ତମ ଯୋଉ ସାନ ଭାଇ ଅଛନ୍ତି ବା ଗୋଟେ?
ହଁ ମୋର ଜଣେ ସାନ ଭାଇ ଅଛନ୍ତି ସିଏ ତ ସି ଏବେ କଟକରେ ଅଛନ୍ତି ସି ସେଠି କମ୍ପିଟେଟିଭ କୋଚିଂ ନଉ ଚନ୍ତି ଆଉ ଏ ସବୁ ଦୌଡା ଦୌ ସେପଟ ଇଏ ସିଏ କରୁଚନ୍ତି କାହିଁକିନା ସି ଟିକଏ ଡିଫେନ୍ସ ଲାଇନ ରେ ହେଉ କି କେଉଁ ବି ଗମେଣ୍ଟର ପ୍ରୋଫେସନାଲ ଲାଇନ୍ ହେଉ ସେଥିରେ ଆପ୍ଲାଏ କରୁଚନ୍ତି କେମିତି ତାଙ୍କର ଗୋଟେ ଜବ୍ଟା ହେଇଯିବ ବୋଲି ଆଉ ଚା ଚାକିରି ଟା ହେଇଯିବ ବୋଲି। ଆଉ ତମର କଣ କେମିତି?
ମୋର ତ ମୁଁ ଏଇନା କଟକରେବି ମୁଁ ପଢୁଚି ଏଇନା।
ହଁ। ହୁଁ ହୁଁ। ଦ୍ୱିତୀୟ ବର୍ଷ ଚାଲିଚି। ସେଇଟା ହଉଚି ଆମେ ପିଟି ବୋଲି ତାକୁ ଇଂଶ ହୁଁ ହୁଁ। ପଢ଼େଇପାରିବ କି ଆଉ କଲେକ୍ଟର ଯଉଁଟା ଏ ଯେଉଁ ହେଇ ପାରିବ। ଓହୋ କଲେଜରେ ପଢେଇ ପାରିବ ମାନେ ତମ ସେଇଟା କମ୍ପ୍ଲିଟ ହେଲା ପରେ ମାନେ ସେଇଟା ସରିଲା ପରେ ସେ କୋ କୋର୍ସଟା ଯଉଟା ଏବେ କରିଚ। ବୁଝିଲି ଭଲ ତ ତାହେଲେ ମୋତେ ଲାଗୁଚି। ତମର କଣ କେମିତି ମାନେ ପାଠ ପ୍ରତି ତମର କେମିତି ମାନେ ଇଏଟା ମାନେ ଏମତି ମନ କେତେ ପିଲାଙ୍କ ଙ୍କର ମାନେ ମନ ଥାଏ କେତେ ପିଲାଙ୍କର ମନ ନଥାଏ ଏମିତି ଟାଇପର ତମର କେମିତି ପାଠ ପ୍ରତି?
ମୋର ପାଠ ପ୍ରତି ଦଶମ ପ୍ଲସ ଟୁ ଯାଏ କେ ମୋର
ହଁ। ତାପରେ ପ୍ଲସ ଥ୍ରି ରେ ମୁଁ ମାନେ ଜୀବନ ପ୍ରତି ମାନେ ବହୁତ ଅଲଗା ଜିନିଷକୁୁ ଶିଖିବାକୁ ହଁ।
ତାପରେ ତାପରେ ଲାଶଠ ତୃତୀୟ ବର୍ଷରେ ଥିଲି। ଯେତେବେଳେ ମୁଁ କହିଲି କିଛି ପଢିବାକୁ ପଢିବ ଫେଣି ଟିକେ ପଢିଦେଲି ତାପରେ ପୁଣି ଏଇନା ପିଜି ଏ ରେଭେନ୍ସା ରେ ଆଡମିସନ ହେଇଗଲା। ଆଡମିସନ ହେଇଗଲା ଫାଷ୍ଟ ଇୟର ଟା ପଢିଲିନି ତାପରେ ଏଇନା ସେକ୍ କେଣ୍ଡ୍ ଇଅର ପଢା ଷ୍ଟାର୍ଟ କରିବି। ଏମିତି ମତେ ଗୋଟେ ବର୍ଷଆ ଗ୍ୟାପ ନଉଚି ଗୋଟେ ବର୍ଷ ଭଲ ସେ ପଢୁଚି ଏ
ହଁ ସେଇଟା ତ ବୁଝିଲି କିନ୍ତୁ ଚାଷ କରିଚି ଆଉ କିନ୍ତୁ ଗୋଟେ କଥା ହଉଚି କଣ ପାଠ ପଢିବା ଯେମିତି କି ପାଠ ପଢିବା ଗୋଟେ ଜିନିଷ ଠ ଟା ଯେମିତି ତା ଦେହରେ ତମର ଜର୍ଣିି ଥାଏ ଗୋଟେ ଜର୍ଣିୀ ମାନେ କଣ କି ତମର ମାନେ କଣ କହିବି ଯେମିତି କେଉଁଠି ମାନେ କଉଁଠିକି ଗଲଣି ତମେ ଭୁବନେଶ୍ୱର ହଉ ଆମର ଏଠି ଓଡିଶାରେ ଯେମିତି କହୁଚି ଭୁବନେଶ୍ୱରରେ କେତେ ଟପ୍ କଲେଜ ସବୁ ବଡ଼ ଭଲ ଭଲ ଭଲ କଲେଜ ଅଛି। କଟକରେ ଯେମିତି ଭଲ ଭଲ କଲେଜ ଅଛି। ତମେ ଭଲ କଲେଜ ରେ ପଢୁଛ ତମର ମାନେ ପାଠ ପଢିବା କେମିତି ତମର ନଲେଜ୍ ଭଲ ଅଛି ମତେ ଲାଗୁଛି କିନ୍ତୁ ତମର ପାଠ ପଢିବାକୁ କେମିତି ଅଛି। ସେମାନ ଯେମିତି ମାନେ ପାଠ ପ୍ରତି ଇଚ୍ଛା ଥାଏ ପିଲାଙ୍କର ପାଠ ପ୍ରତି ଇଚ୍ଛା ନଥାଏ ସେମିତି ତମର କେମିତିଆ ଇଚ୍ଛାଁ ମୁଁ ସେଇଟା ଜାଣିବାକୁ ଚାହୁଁଚି।
ମୋର ବହି ମାନେ ଟିକେ ପଢ଼ିବାର ଅଛି ଯୋଉ ବହି ଗୁଡାକ ମାନେ ଶିଖଉ ଥବ ବୋଲି ତ ଚିତା ତା ଶକ୍ତି କରଉଥିବ ନୁହେଁ କି ଯୋଉ ଜବ ହେରିକା ଯଉଁ ପାଠ ମତେ ସେତେ ତ ଏତେ ଭଲ ଲାଗେ ନା। କିନ୍ତୁ ଆ ଜବ ଯେହେତୁ ଗୋଟେ ନିହାତି ଦରକାର। ମୁଁ ତା ପାଇଁ ପଢିବାକୁ ପଡିବ। କିନ୍ତୁ ମୋତେ ସେ ପାଠ ଯୋଉ ପାଠ୍ୟ କର୍ମ ଯୋଉ ଗୁରାକ୍ ଥିବ ମୋତେ ଭଲ ଲାଗେନି।
ବୁଝିଲି ତମର ଚାକିରି କରିବାକୁ ଯୋଉଟା ପଢିବା ଦରକାର ତମର ସେମିତି କିଛି ତା ଦେହରେ ଇଚ୍ଛା ନାହିଁ। ବୁଝିପାରୁଛି କିନ୍ତୁ? ତମର ମାନେ କଣ ତମର କିଛି ଶିଖିବା ପାଇଁ ଯୋଉଟାରେ ଥିବ। ସେଇଟା ତମର ବେଶୀ ଇଚ୍ଛା ଅଛି ସେଥିରେ ନା କି।
ହୁଁ ହୁଁ ହାଁ ସେ
ଯଉଥିରେ କିଛି ତମକୁ ଶିକ୍ଷା ମିଳିପାରିବ।
ହୁଁ ହଁ ଜୀବନର
ସେମିତିଆ ମୁଁ ତ ବୁଝିପାରୁଛି ବୁଝିପାରୁ ତମେ ଯେଉଟା କହୁଛ ବୁଝିପାରୁଛି।
ହୁଁ ହୁଁ।
ତାହେଲେ ତମେ ଆଜି ଯାକେ ଯୋଉ ପଢିଲଣି ଏତେ କଣଟା ଶିଖିଛ। ମେନ୍ ଯୋଉଟା ଯେମିତି ମାନେ ଗୋଟେ ମଣିଷ ଆ ଆପ୍ଲାଏ କ ମାନେ ତା ଜୀବନଯାପନରେ କଲେ। ମାନେ ଭଲରେ ରହିବ କି କଣ କରିବ ତମେ କଣ ଶିଖିଲଣି?
ମାନେ ମୁଁ ରାଜନୀତି ବିଜ୍ଞାନ ମତେ ଛଅ ବର୍ଷ ଛ ଖଣ୍ଡେ ପଢିବାର ହେଇଗଲାଣି। ମୁଁ ତା ଦିହରୁ ଗୋଟେ ଜିନିଷ ଶିଖିଲି। ଯେତେବେଳେ ଜଣେ କଥା କହୁଛି ଭୁଲ କହିଲେ ବି ତା
ବୁଝିଲି।
ସେଇଟା ଶୁଣ ମାନେ ସହନଶୀଳତା ରୁହ ଅନ୍ୟପତି।
ବୁଝିଲି ମାନେ ଗୋଟେ, ପ୍ରଥମ କଥା ହଉଛି ଲୋକଙ୍କ କଥାଟା ଶୁଣିବା ଦରକା ଆଉ ଜଣେ ଯାହା କହୁଛି ତା କଥା ଟା ଟିକେ ଶୁଣିବା ଦରକାର ଏଇଆ ନା।
ହଁ ହଁ।
କାହିଁକିନା ଜଣଙ୍କ କଥା ଯଦି ଆମେ ନ ଶୁଣିବା ସିଏ ଅଳ୍ପ କିଛି କହିଥିବ ଆମେ କିଛି ଗୁଟେ ତାର ଅତିକ୍ରମ କଲେ କି କଣ କହିଦେଲେ ତ ସେଠି ପ୍ରୋବଲେମ୍ ହୋଇପାରେ କାହିଁକିନା ଆମେ ତା କଥା ଟା କ୍ଲିୟରଲି ଶୁଣିନେ।
ହଁ ହଁ।
ସିଏ ଯଦି ଠିକ୍ କହୁଛି କି ଭୁଲ କହୁଛି କି କଣ କହୁଛି ତ ଆମେ କିନ୍ତୁ ଜାଣିିନଥିବା କିନ୍ତୁ ଆମେ ଆନ୍ସର ଦବା। ତାର ମାନେ କଣ ଉତ୍ତର ଦେବା ତ ପ୍ରୋବ୍ଲେମ୍ ନା ସେ ସେଇଟା ଆମର ପାଇଁ କିଛି କ୍ଷତି ହବ ସେଇଟା ପ୍ରଥମ କଥା
ହୁଁ ହୁଁ।
ସେଇଟା ତ ମୁଁ ବୁଝିଲି, ସେଇଟା ଗୋଟେ ସେଇଟା ଭଲ କଥା ସେଇଟା ତମେ କହିଲ। ଏଇଟା ତ ପ ଆଉ କଣ ଶିଖିଲ ତମେ?
ଆଉ ମୁଁ ଏତେ ବର୍ଷର ଶିଖିଲି, ମାନେ ତମ ଯେତିକି ପାରିବ
ପାରିବ କାହାକୁ ଅତି ସାହାଯ୍ୟ କରିପାରିବ ହଁ। ଶ ସହାନୁଭୁତିଟା ଦେଖେଇବ। ବୁଝିଲି ମାନେ ତମ ଆଡୁ ତମେ ତମର ଚେଷ୍ ଷ୍ଟା କରିକି ସବୁଠୁ ଭଲ ଦେଇପାରିବ ନାଇଁ କି ତମେ ଅଲଗା ଲୋକଙ୍କୁ କେତେ ତମକୁ ସାହାଯ୍ୟ କରିପାରିବ ତମେ ଯେତିକି ପାରିବ ମାନେ ବୁଝୁଛି ବିନା ଆଶାରେ ବୁଝୁଛି।
ହୁଁ।
ସେଇଟା କିନ୍ତୁ ଆଜିିକାଲି ତ ଦୁନିଆ ସେମିତିଆ ବୁଝଛ ନା ଯଦି ଆଶା ସମସ୍ତେ ସେଆ ଲୋଭ ରଖିକି ହିଁ କାମ କରନ୍ତି ମାନେ ମୁଁ ଆଠୁ କଣ? ପାଇବି ସେଥିଲାଗି ମୁଁ ଆକୁ ସାହାଯ୍ୟ କରିବି ନହେଲେ ନାଇ ନାଇ।
ସେଇ ଗୋଟା ଯେତେବେଳେ ଆଶା ରଖୁଚେ ଚ ଜଣେ ଯଦି ନ ଦିଏ ସେଇଟା ଆଘାତ ପହଞ୍ଚେ। ନାଇ ଯଦି କାହାକୁ ସାହାଯ୍ୟ କରିଦେଇଥିବ ହଁ। ଏ ଛାଡ ଛାଡା ଇନ୍ତି ନର୍ମାଲ ହିସାବରେ ଭାବିବ ଯୁଟା କାମ ହିସାବରେ ଭାବିବ ନୁହେ ଏଇ
ଏଇଟା ବୁଝିଲି ଗୋଟେ କଥା ହେଉଛି ତମକୁ କେମିତି ତମକୁ ତମେ ଯୁଆଡେ ଜର୍ଣିି କର କେମିତି ତମେ ମାନେ ଯୁଆଡେ ଯିବା ଆସିବା କର ତମେ କଣ ନିଜେ ବାଇକ ନେଇ ଯାଅ ନା ବସ୍ ଯାଅ ତମେ ଟ୍ରାଭେଲିଂ କେମିତି ମାନେ ଟ୍ରାଭେଲିଂ କଣ ଯୁଆଡେ ଯା
ଯାତାୟତ କେମିତି କରେ? ନା ନା ମୁଁ ତ ଫାଷ୍ଟ ମୁଁ କଟକ ରହୁଛି ଉ ମୁଁ ଯଦି ଯଦି ବସରେ ଯାଏ। ଆଉ କିଏ ଗୋଟେ ଭାଇ ହେରିକା ଥାଆନ୍ତି କେତେବେଳେ ତାଙ୍କ ସହିତ ପଳେଇଆସେ ଘରକୁ। ଆଉ କେତେବେଳେ ଛତିଆ ମତିଆ ହେରିକା ନେଇକି ଛାଦିଦେବେ ମୁଁ ବସରେ ପଳାଏ। ଆଉ ବୁଲାବୁଲି ହେରିକା ଯେ ସାଙ୍ଗ ଗୋଟେ ଆସେ ସିଏ ତା ସହ ବୁଲୁ। ସେମିତି ଆମେ ସାଙ୍ଗ ହେରିକା ସହ ଭାଇ ହେରିକା ସବୁ ବୁଲୁ ଆଉ।
ଓହୋ ତମେ କଣ ତମେ ଶିଖ ଗାଡି ଚଲା ଶିଖିଛ ନା ଶିଖିନ?
ମୁଁ ଶିଖିନି ମୁଁ ସେ ବା ସ୍କୁଟି ହେରିକା ଚଲେଇଦେବି। ଆଉ ଲୁନା ଚଲେଇଦେବି ଏଇ ଦିଟା ପାରିବି ମାନେ ଏତେ ଭରସା ପାଇନି। କିନ୍ତୁ ମୁଁ ଚଲେଇଦେବି ଚଲେଇଛି ମାନେ କିଛିଟା ଜାଗାରେ କିନ୍ତୁ ମୁଁ ଆଉ ମାନେ କିଛି ଚାରି ପାଞ୍ଚ ଦିନ ଚଲେଇଲେ ମୁଁ ଚଲେଇବି
ହ ହ ବୁଝିଲି ମୁଁ ତମ କଥା। ତା କିନ୍ତୁ ଏଇଆ ମାନେ ତମେ ଯାତାୟାତ କଲାବେଳେ ତମର ଯାହାହେଲେ ବି ଜଣକେହି ଦର ଖର୍ ମାନେ ଯେମିତି କି ଭାଇ ହଉ କି ଆଉ କୋଉଠିକି ଯଦି ବୁଲିବାକୁ ଗଲେ କୋଉ ଦର୍ଶନୀୟ ସ୍ଥାନ ତ ସେଠି କଣ ତମେ ଯାହେଲେ ନିଜ ଲୋକ ଦରକାର ନାଇଁକି ଯିଏ ଜଣେ